କଣ କରୁଚ?
ଏଇ ଟିକେ ଗଡୁଥିଲି ଖାଇସାରିକି ଆଉ।
ଅହ ନା ମୁଁ ଖାଇନି ପା।
ଏ ତମର ଏତବେଳେ ସାରି ଖାଇନ।
ଦେହଟା ଆଜି ଭଲ ଲାଗୁନି ଏ ଯୋଉ ଖ ଖରାକୁ ଗରମ ଲାଗୁଚି।
ହୁଁ ହୁଁ।
ଗରମ ଲାଗୁଛି ଯେ ଖାଇବାକୁ ମନ ହଉନି ସେଥିପାଇଁ ବା ଟିକେ। ତୋରାଣୀ ଆଉ ଲୁଣ ଲେମ୍ବୁ ଚିପୁ ପିଡ଼ିକି ଟିକିଏ ପାଣି କରିକି ପିଇ ଦେଇଛି।
ହଁ ଭଲ ଜିନିଷ ସେଇଟା ଆଉ କିନ୍ତୁ ଖୋଲା ପେଟ ରହିଲେ ବି ଦେହ ଖରାପ ରହିବ।
ନା ସଖାଳୁ ରୁଟି ଖାଇଥିଲି ରୁଟି ଭଜା
ହୁଁ ହୁଁ
ଆଉ ରୋଷେଇ ସାରିଲି ରୋଷେଇ ସାରିକି ପୁଅଟା ଆସିଛି ହଷ୍ଟେଲରୁ
ହୁଁ ହୁଁ
ଯାଏ ଯଉ ହଷ୍ଟେଲରୁ ଆସି ତାନାଗି ଟିକେ ରୋଷେଇ କଲି ଯାହାନେସେ ବାହାରେ ନାଇଁ ବାହାର ଜିନିଷ ଖାଉଛି ଘର ଖାଦ୍ୟ ଦେଶୀ ହରଡ଼ ଡାଲି କଲି ଭଜା କଲି। କରିକି ପୁଅକୁ ଟିକେ ଆଜି ତାର ଯାହା ଆଜି ରବିବାରେ ଆମେ ସିନା ଆଇଁଷ ଖାଇବୁନି ସେ ଛୁଆ ଲୋ ଯାହାନେ ଆସିଛି ତା ନାଇକି ମାଛ ଦି ଖଣ୍ଡ ଭାଜିଲି
ହଁ ହଁ
ଖାଇବାକୁ ଦେଲି ତାପରେ ତା ବାପା ଆସିଲେ ଦୋକାନରୁ ତା ବାପାଙ୍କୁ ବି ସୁଦ୍ଧା ଖାଇବାକୁ ଦେଲି ସିଏ ବି ଆଜି ରବିବାର ଆଇଁଷ ଖାଇବେନି
ଆଛା
ତାଙ୍କ ନାଗି ଟିକେ ସିଝା କରିଥିଲି ସେ ସିଝା ଆଉ ଡାଲି ଭଜା ଲଗେଇ ଖାଇଲେ ଆଉ ମତେ ତ ଭଲ ଲାଗୁନି ବୋଲି ମୁଁ ଖାଉନି ଆଉ ଖାଇନି ଖାଲି ପିଇ ଦେଇଛି ଟିକେ ଭଲ ଲାଗିନି ଆସିି ପଦାରେ ବା ବସିଛି ଗଛ ମୂଳରେ
ହୁଁ ହୁଁ ନାଇଁ କିନ୍ତୁ ଖାଇଦବା କଥା ଖାଇକି ଟିକେ ରେଷ୍ଟ ନେଇ ଗଲେ ଭଲ ଲାଗିବ ଦଦି କାଳେ
ନାହା ଯଉ ସଖାଳେ କଣ ହେଲା ନା ଯଉ ଆମ୍ବ ଦିଟା ଉଣ୍ଡେଇଥିଲି ଆମ ବାଡିରେ ଆମ୍ବ ଗଛ ଅଛି।
ହୁଁ
ଭଲ ମିଠା ଆମ୍ବ ତାକୁ ଆମ୍ବକୁ ଛଡ଼େଇକିନା ଦୁଇଟା ଆମ୍ବ ସରା ଟିକେ କରିଥିଲି।
ଓ ହୋ
ଆମ୍ବ ସରା ଟିକେ କରିକି ଆ ସେ ଦେହରେ ଖରା ଟିକେ ବାଜିଗଲା
ସେଇଥିପାଇଁ ଭଲ ଲାଗୁନି ଆଉ
ଦେହଟା
ଆମ୍ବସରା କେମିତି କରାଯାଏ କେମିତି?
ଯଉ ଆମ୍ବ ବହୁତ ଆମର ଅଛି ସାତ ଆଠଟା ଆମ୍ବ ଗଛ ଉଁ ଆମ୍ ଆବକୁ ସବୁ ଆଁ ଉ ତୋଳିକିନା ଯଉ ପଡ଼ୁଛି ଗୋଟେ ଗୋଟେ ସବୁ ଆଣୁଛୁ ଆଣିକି ତାକୁ ଧୋଇ ଦଉଛୁ ଭଲିକି ଧୋଇକି ଚୋପାକୁ ଛଡ଼େଇ ଦେଉଛୁ।
ହଁ
ଚୋପାକୁ ଛଡ଼େଇ ଦେଇକି ଯଉ ଡାଲି ହୋଟା ନାହିଁ ବାଲ୍ଟିରେ ଚୋ ପାଟାକୁ ଅଲଗା କରିଦଉଛୁ ତା ଯେଉ ଟାଙ୍କୁଟାକୁ ସେ ବାଲ୍ଟିରେ ଥୋଇ ଦେଉଛୁ ଥୋଇ ଦେଇକି ଡାଲି ହୋଟାରେ ତାକୁ କୁଟି କୁଟି ଦେଉଛୁ
ହଁ
ଦେଇକି ତାପରେ କଣ କରୁଛୁ ଚିପିଡ଼ି ଦେଉଛୁ ଚିପିଡ଼ି ଦେଇକି ଲୁଣ ଟିକେ ଲଙ୍କା ଜିରା ଗୁଣ୍ଡ ଟିକେ ପକେଇ ଦଉଛୁ ପକେଇ ଦେଇକି ଉ ପରେ ଜରି ପାଲ ପକେଇ ଦେଇକି ତାକୁ ଢାଳି ଦଉଛୁ
ହଁ ହଁ।
ଖରାରେ ସେ ଶୁଖି ଯାଉଛି।
ହଁ ହଁ।
ଶୁଖିଗଲା ପରେ ଉଁ ତା ପରଦିନ ସେମିତି କରିକି ଢାଳିବ। ଯଦି ଶୁଖିନଥିବ ଯଦି ଢାଳିବ ସେ ଫିମ୍ପି ମାରି ନେଇଯିବ ନଷ୍ଟ ହେଇଯିବ।
ଆଛା।
ତାପରେ ଖରା ବି ଭଲ ହଉଛି ଏଇନା?
ହୁଁ ଖରା ତ ଜୋର ହଉଛି ଶୁଖିଯିବ ଆଉ
ତାପରେ ଆଉ ଗୋଟେ ପ୍ରଣାଳୀ ବି ଅଛି ତମେ ଯଦି ଖରା ନହଉଥିବ କଣ କରିବ ତମେ ଆମ୍ବକୁ ଚକଟି ଚକୁଟାକି ଛ ତାକୁ ଛଡ଼େଇ ଦେଇକି ତାକୁ କଣ କରିବ ନା ଚୁଲି ଲଗେଇଦବ କଡ଼େଇରେ ତାକୁ ଆଉଟି ଦେବ।
ହ ହଁ।
ତା ପାଣି ଅଂଶଟା ମରିଯିବ।
ହଁ। ସେମିତି ହେଲେ ବହୁତ ଦିନ ଯିବ ଆଉ କିଛି ହବନି ଖରାପ ହବନି।
ସେ ଖରାପ ହେବନି ସେଇଟାକୁ ବି ଖରା ନହେଲେ ବି ସେ ଶୁଖିବ। ତାକୁ ଏମିତି ଡେଲି ଡେଲି କରିକିନା ତଥାପି ବି ପନ୍ଦର ଦିନ ଖଣ୍ଡେ ତମେ ତାପରେ ତାପରେ ଢାଳିବ ସେ ଶୁଖିଲା ସାରିିକା ଢାଳିଲେ ଆମ୍ବ ସରାଟା ପୁରା ତାପରେ ନଉଟ ପାଉଟ କରିକି ଶୁଖେଇଦେଲେ ସେ ଶୁଖିଯିବ। ଶୁଖିଗଲେ ତମେ ଯଉ ତେଲ ଲୁଣ, ଜିରାଗୁଣ୍ଡ ଲଙ୍କାଗୁଣ୍ଡ ଗୋଳେଇ ଦେଇକି କାଟି ଦେଇକି ଏମିତି ବି ଖାଲି ରଖିପାରିବ। ନହେଲେ ବି ତୁମେ ଗୁଡ଼ରେ ପାଗ କରିକି ରଖିପାରିବ ଆଚାର ଟାଇପର।
ହଁ ସେମିତି ସବୁ ବଜାରରେ ବିକ୍ରି ହଉଛି ବି ଖାଲି ପ୍ୟାକେଟ କରିକିନା।
ତାର ସେ ତମେ ବର୍ଷ ସାରା ଚାହିଁଲେ ବି ରଖିପାରିବ।
ଓ ହଁ ଏମିତି ତାହେଲେ କରାଯାଏ ନା ଆମ୍ୱ ସମୟ ଟା ହଁ ଆମର ଅଳ୍ପ ଦିଟା ଅଛି ଆଉ। ଆମର ଏବେ ପାଚି ନାହିଁ ଆମ୍ବ। ହଁ ଆମର ନଡ଼ିଆ ଗଛ ଅଛି ପିଜୁଳି ଗଛ ବି ଅଛି। କଦଳୀ ଗଛ ବହୁତ ଅଛି ଅଛି ସବୁ ଗଛ।
ହଁ।
ନା ଆମର ଏବେ ଆମ୍ବ ପାଚେ ନାହି ଆମର ଆମ୍ବ ପାଚିବ ଯାଇକି ରଜ ପରେ ପାଚିବ। ତ ସେତେବେଳେ ଆଉ ଏତେ ଖରା ବେଶୀ ହୁଏ କି ହୁଏ ନାଇଁ। ଆମର ସେ ସବୁ ଆ ଏତେ କରନ୍ତିନି।
ଓ ହ।
ଆମ୍ୱ ସରା ଆଉ ଯାହାର ଏଇ ଏବେ ଆମ୍ବ ଯାହାର ପାଚୁଥିବ ରଜ ପୂର୍ବରୁ ସେମାନେ ଆମ୍ୱସରା କରିପାରିବେ କାହିଁକିନା ଏବେ ଖରା ହଉଛି ସେଟା ବହୁତ ଖରା ନହେଲେ ତ କହୁଛନ୍ତି ତମେ ନିଜେ କହୁଛ ଯେ ଶୁଖିବନି ଆଉ ଆମର ତ ଏବେ ଆମ୍ବ ନାହିଁ ପାଚ ନେଇ ଆମ୍ବ। ସବୁ ଭଲ
ଆମ୍ବକୁ ବି କାଟିକି ଆଚାର କରିପାରିବ।
ହଁ ଆମ୍ୱକୁ ଆଚାର କରୁଛନ୍ତି ହଁ।
ଯେତେ ପ୍ରକାର ଆଚାର କରିପାରିବ ଲୁଣ ଆଚାର କରିପାରିବ। ଯୋଉ ଆ ଗୁଡ ପକେଇକି ଆଚାର କରିପାରିବ। ଏମତି ସବୁ ପକେଇକି ବି ଆଚାର କରିପାରିବ।
ହଁ ତମର ଆଚାର କରଚ ନା?
ହଁ ଆମର ଆଚାର ମୁଁ କାଟିକି ଯିବା ଆମ୍ବର ଆମ୍ବ କାଟିକି ଲୁଣ, ହଳଦୀ ଗୋଳେଇକି ରଖିଚି।
ଓହୋ।
ଗୋଳେଇକି ରଖିଚି ଆ ଏଇ ଆଚାର କରିବି ଆଉ କରିନେଇଁ।
ହୁଁଉଁ। ଆଚାରଟା ଏଇନା କଣ କରିଦେଲେ ବର୍ଷ ସାରା ଖାଇବ। ଆଉ ବା ଆରେ ବଜାରରେ ଯେଉଁ ଆଚାର ମିଳୁଚି ସେରା କଣ ଭଲ ଲୋକ କଣ ପରିଷ୍କାର କରିକି କରଥୁବେ କି। କୋଉଠି ଶୁକୋଉଥୁବେ ଧୋଉଥୁବେ କି ନାହିଁ ଖାଇବା କଥା ନୁହଁ ନିଜେ ଘରେ କରିଦେଲେ ବର୍ଷ ସାରା ଖାଇବ।
ହଁ ସେଇଆପା ମୁଁ ସେଇଥିପାଇଁ ଘରେ ସବୁ ନିଜେ ହାତରେ ତିଆରି କରେ।
ହୁଁ।
ଆଉ କଣ ଆଜି କଣ ଆଇଟମ ହେଇଥିଲା?
ନାଇଁ ଆମର ତ ଆଇଁଷ ସେମତି ଖାଉନୋଉ ସାଧା। ସାଧାରେ କଣ ପଖାଳ ଭାତ ମୁଁ ପଖାଳ ଟିକେ ଖାଏ। ସବୁ ଆଳୁ, ବିଲାତି, ବଡି। ସବୁ ତାକୁ ପିଆଜ ଦେଇକି ଗୋଟେ ଏ ବା ମସଲାରେ ଏଇ ସ ଶୋରିଷ ମସଲା ଦେଇକି ତାକୁ ଟିକେ
ହ
ନାଇ କଡେଇରେ ପୁରା ଶୁଖିଲା ଶୁଖିଲା କରିକି ଯୋଉ ପୋଡିବା ଟାଇପର କରଦେନେ ସେଇଟା ବଢିଆ ଲାଗେ ଆମର ଆଜି ସେଇଟା କରାହେଇଥିଲା।
ଉଁ ପଖାଳ ଖାଇ ଦେଇଚି ଆଉ ଆଉ ସେଇଠି ପୋଡା ପୋଡି ଟିକେ ଦଳା ଦଳି ଟିକେ କରିଦେନେ ବାଇଗଣ, ବିଲାତି, ଭେଣ୍ଡି ସେ ସବୁ ଟିକେ ଦଳି ଥିଲୁ ହେଇଗଲା ଆଉ। ଆଉ ଡାଲି ବି ହେଇଚି ଆଜି ବା ତ ଗରମ ଖାଇଲିନି ସେ ଝିଅ ଖାଇବ ବୋଲି ଡାଲି ବି ହେଇଚି। ତା ପାଇଁ ଭାତ, ମୁଗ ଡାଲି ତାକୁ ଖୋଇଦେଲି ତାପରେ ମୁଁ ଖାଇସାରିକି
ଓହୋ। ହଁ ଛୋଟ ଛୁଆ ଆଉ ଦେଶୀ ମୁଗ ଭଲ ନା। ତମର ନିଜେ ମାନେ ଉଁ ବାଡିରେ ହେଇଥିଲା ନା କିଣିକି ମୁଗ
ନାଇଁ ନାଇଁ କିଣି ବାଡିରେ ଆମର କିଛି ତ କରନାହାନ୍ତି।
ଅହୋ ନା ଆମର ବାଡ଼ିରେ କରିଚୁ ମୁଗ ଡାଲି ହରଡ଼ ଡାଲି ହଁ ମସୁର।
ନିଜେ କରିନେ ଟିକେ ଭଲ। ଏ ଦେଶୀ ଜିନଷ ନିଜେ ଗଲେ ତମେ ପାଇବ। ଆଉ ବଜାରରୁ କିଣିଲେ କଣ ସିଏ ସାର ଔଷଧ ଦେଇକି ସବୁ ତାକୁ ବଢେଇଥିବେ।
ସେଇପା ପୁଅଟା ଆସଚି ତ ହଷ୍ଟେଲରୁ ସେଇ ମୁ ଉଁ ଦେଶୀ ହରଡ଼ ଡାଲି ଦିଇଟା ଭାଜିକି ରଖିଥିଲି ତା ନାଗି ଡାଲି ଟିକିଏ କଲି।
ଆ ସେୟା ସିଏ ହଷ୍ଟେଲରେ ରହୁଚି ଆଉ ଦେଶୀ ଜିନଷ ଆଉ ଖାଇପାରୁଥୁବେ କି। ଆଘରକୁ ଆସି ଟିକେ ବେଶୀ ଜିନିଷ ଖାଇଲେ ଟିକିଏ ଭଲ ଲାଗିବ ତାକୁବି ଆଉ।
ସେଇଥି ପାଇଁ ହରଡ଼ ଡାଲି ଟିଏ କଲି ଆଉ ସେଠି ଯାହାଁହେନେ ଛୋ ସିଏ ହଷ୍ଟେଲରେ ମାଛ ମାଉଁସ ଏମିତି ଖାଉଥିବନା ଆଉ ଘର ଜା ତୀୟ ଖାଦ୍ୟ ଖାଉଥିବେକି। ତା ନାଗି ଏଯେଉ ଆମ ଗଛରେ ଯେଉ ପଣସ ହେଇଚି
ହୁଁ ହୁଁ।
ସେ ପଣସ ମଞ୍ଜି
ହଁ ମଞ୍ଜିବି ଖାଆନ୍ତିନା କଣ?
ହଁ।
ଓହୋ।
ସେମଞ୍ଜିିକି ବାହାର କରିକି ତାନାଗି ଆଳୁ ଆଉ ପଣସ ମଞ୍ଜି ବାଟଣ ଦେଇକି ଭାଜିଥିଲି ସୋରିଷ ବାଟଣ।
ହଁ ହଁ ହଁ। ଭଲ ଲାଗିବୁଥିବ ତାହେଲେ ଆପଣସ ମଞ୍ଜିଟା ମିଠା ମିଠା ଲାଗେନା କଣ ମୁଁ ଶୁଣିଥିଲି। ଆଉ କଣ ଶୁଣିଥିଲି ଯେପଣସ ମଞ୍ଜିକୁ ଚଟଣିୀ ବନେଇଲେ ବହୁତ୍ ବଢ଼ିଆ ଲାଗେ। ତାକୁ କଁ ପୋଡ଼ିକି ତାକୁ ଲୁଣ ଲଙ୍କା ସବୁ ଦେଇକି ଶିଳରେ ବା ଟିକି ଚଟଣି କଲେ ତମର କରନା?
ହଁ ଶିଳବଟା ଆହୁରି ଟେଷ୍ଟେନା ଆଉ। ବାହାରେ କଣ ଗ୍ରାଇଣ୍ଡରରେ ସେ ଦେଇଦେଲେ ସେଟା ସେଟେଷ୍ଟ ଅପେକ୍ଷା ଶିଳରେ ବାଟିକି କରିବା ଟେଷ୍ଟ ଅଲଗା।
ହଁ।
ସେରୁଚୁ ରସୁଣ କଞ୍ଚାଲଙ୍କା ଜିରା ଦିଇଟା
ହଁ।
ତା ସାଙ୍ଗରେ ଗୋଟେ ଧଣିଆ ପତ୍ର ପକେଇ ଦବ ତାର ବାସ୍ନାଟା ଅଲଗା।
ହଁ ଧନିଆ ପତ୍ରଟାତ ଯୋଉଥିରେ ପକେଇବ ବହୁତ୍ ଭଲ ବାସିବ। ଖାଇବାକୁ ଭଲ ଲାଗେ।
ଆଉ ଘରେ ସବୁ ଭଲତ?
ହଁ ହଁ ସବୁ ଭଲ।
ଦାଦା ଖୁଡ଼ି ସେଖାଇଲେନା?
ହୁଁ ନା ଖାଇନାହାନ୍ତି ଖାଇବେ ଏଇନା ଯାଉଥୁଲେ।
ଅହୋ ଏତେ ଡେରି?
ସିଏ ସେଇପା ସକାଳୁ କଣ ପଖାଳ ଦି ଦିଟା ଅଳ୍ପ ମୁଠେ ମୁଠେ ଖାଇଥିଲେତ ଆଉ ତାଙ୍କୁ ଭୋକ କହେଇନଥିଲା ଖାଇନାହାନ୍ତି ଏଇନା ଖାଇବେ ଆଉ ଗରମ ଖାଇବେ ଏବେ।
ହଉ। ନା ସମସ୍ତେ ଆମର ଯାହାହେନେ ଥଣ୍ଡା ଦେହତ ସଖାଳୁ ପଖାଳ ଉଁ ସବୁଦିନି ହଉନି ଯଉଦିନ ବ ଯଉଦିନ ଖରା ପାଗ ସେଦିନ ଟିକେ ପଖାଳ ଆଉ ଯୋଉଦିନ ଟିକେ କାଁଳଉଚି ପାଗ ସେଦିନ ଗରମ୍ ଭାତ ଖାଉଚନ୍ତି। ଆଜିବି ଆମ ଆଡ଼େ କାଉଁଳିଆ ଟିଏ କରିଚି
ହଁ।
ତମ ଆଡ଼େ?
ନା ଆମ ଆଡ଼େତ ଆଜି ବହୁତ୍ ଖରା ହଉଚି।
ଓହୋଃ, ନା କାଉଁଳିଆ କରିଛି ତ ସେଥିପାଇଁ ଟିକେ ଗରମ ଭାତ ଦିଟା ଆଜି ଖାଇଲେ ସବୁ।
ହୁଁ ହୁଁ, ହଉ ତାହେଲେ ରଖୁଛି ଆଉ ମୁଁ ଆଉ କେତେବେଳେ ତମକୁ ଫୋନ କରିବି।
ହଉ।
ହ-ହ